ହଁ।
ହୁଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା ଶୁଭ ସନ୍ଧ୍ୟା।
ହୁଁ କୁହନ୍ତୁ ଖାଇ ଖିଆ ପିଆ ସରିଲାଣି ଆପଣଙ୍କର?
ହଁ ଏବେ ଖାଇକି ଉଠିଲି ଆପଣଙ୍କୁ ସାଙ୍ଗେ କେତେବେ କେତେବେଳ ମୁଁ କଥା ହେଇଥିଲି କି ଆପଣ ଟିକେ? କଥା ହଉନାହାନ୍ତି ନା।
ନାଇଁ ନାଇଁ ସେମିତି କିଛି ନାଇଁ ଅନ୍ୟ କଲରେ ବ୍ୟସ୍ତ ରହି ଯାଉଥିଲି ତ। ତାପରେ ମୋ ଟା ମୋ ଟାଇମ କି ଆପଙ୍କ ଟାଇମ ହଉନଥିଲା। ଆପଣ କେତେବେଳେ ଖେଳି ପଳଉଛନ୍ତି। ବ ପ୍ରସନ
ହଉ ଠିକ ଅଛି। ଦି ଜଣ ଯାକର ଅସୁବିଧା ଥିଲା କେ କାହା କଣ କାହାକୁ ଦୋଷ ଦବାଟା ଠିକ ନୁହଁ ଆଉ। କୁ କଣ ଖାଇଲେ ଆପଣ?
ମୁଁ ରୁଟି କିି ସନ୍ତୁଳା ଆଉ ଆପଣ?
ମୁଁ ଆଜି ପଖାଳ ଭାତ ଆଳୁ ସିଝା ମିକ୍ସଚର। ଆମ୍ବ ସବୁ ଆଉ।
ଆଚ୍ଛା ବଢ଼ିଆ ଖାଇବା ଖାଇଛନ୍ତି ଆଉ।
ଆଉ କଣ ପାଠ ପାଠ ପଢା ପଢି ସ ପାଠ? ପାଠ ପଢା ପଢ଼ି ସାରିକି ଖାଇଲେ ନା ଇଏ ପରେ ପରେ ପରେ ପାଠ ପଢିବେ?
ୟା ପରେ ଘଣ୍ଟେ ଦେଢ ଘଣ୍ଟା ପଢ଼ିବା।
ଠିକ ଅଛି ପାଠ ନିହାତି। ଏଇ ଛାତ ଉପରେ ବୁଲୁଛି ଖାଇକି ଆଉ।
ଠିକ ଅଛି ଖୋଲା ପ ଆକାଶ ପବନ ଖାଉଛନ୍ତି ଆଉ ନା।
ଅ ହଁ ହଁ ହଁ ହଁ।
ଗୁଳୁକି ଗୁଳୁ ଗୁଳି ତ ଭୀଷଣ ହଉଛି ଆଉ ବର୍ଷା ନାହିଁ ବର୍ଷା ନାହିଁ। ପୁଅ କହିଲି ସ୍ପି ଆଣିବ କି କାଦ୍ଧ ହଉନି
ହୁଁ। ଆଉ କଣ କୁହନ୍ତୁ ଦେହ ଘରେ ସବୁ ଭଲ।
ହଁ ଭଲ ଚାଷ ବାସ ଆପଣ କିଛି ଜାଣିଛନ୍ତି ନା ଜାଣିନାହାନ୍ତି।
ଚାଷ ବିଷୟରେ ମୋତେ ଏତେ ଜଣା ନାହିଁ ହାଲକା ଟିକେ ଟିକେ ଜଣା ଆଉ।
ଘରେ ଚାଷ କରନ୍ତିନି।
ହୁଁ କରନ୍ତି ବାପା କରନ୍ତି।
ଆପଣ କଣ ସହଯୋଗ କରନ୍ତି।
ମୁଁ କିଛି ନାହିଁ ସେଇ ବାପା ହଳ ଧରିକି ଆସିଥିଲେ ଭାତ ମୁଠି ନେଇଦିଏ। ଧାନ କଟାବେଳକୁ ଗଲେ ଧାନ ଫାନ ବୁହା ବୁହା ବୁହି କରେ ବିଡ଼ା।
ଯେତିକି ମୋ କର୍ତ୍ତବ୍ୟ ମୁଁ ସେତିକି କରେ ଆଉ।
ଆ ବେଙ୍ଗଳ ମେସିନି ବେଙ୍ଗଳା ଫେଙ୍ଗଳାରେ ସାହାଯ୍ୟ
ମୁଁ ସେତେବେଳକୁ ନଥାଏ ତ ପାଞ୍ଚ ଛ ସାତ ବର୍ଷ ହେଲା ବେଙ୍ଗଳା କଲାବେଳକୁ ମୁଁ ନଥାଏ ବାହାରେ ଥାଏ।
ଧାନ କଟାକଟି ଆରମ୍ଭ ଠୁ ଧାନ କଟାକଟି ପର୍ଯ୍ୟନ୍ତ ପ୍ରାୟ ଟାଇମ ବାହାରେ ରହିଯାଉଛି।
ସେ ଯାଜପୁର ଆଡେ ଥିଲି ଛ ସାତ ବର୍ଷ। ଏବେ ଦେଖାଯାଉ ତାଲଚେର ତାଲଚେର ରେ ଅଛି। ତାଲଚେର ଅଛି ଏବେ ଯଦି ସାହାଯ୍ୟ କରିପାରିବି କରିପାରିବି।
ପାଖରେ ଅଛନ୍ତି ଯଦି ଏ ବର୍ଷ ସୁଯୋଗ ମିଳିଲା ତାହେଲେ କରିବେ ଆଉ।
ହୁଁ ହୁଁ ହୁଁ ନିହାତି ନିହାତି।
ନାଇଁ ଯେତିକି ହଉଚି ସେତିକି କରିପାରୁଛନ୍ତି ସେଇଟା ବଡ କଥା।
ହୁଁ ଆଉ ଆପଣଙ୍କ ଲାଇନ୍ ଅଛି ନା ନାହିଁ ସେପଟେ।
ଲାଇନ ଆମର ଅଛି ଆଜ୍ଞା।
ଓହୋ ଆଉ ଲାଇନି କିଛି ଅସୁବିଧା ହୋଉନିତ ପାଠ ପଢ଼ିବାରେ।
ପାଠ ପଢିବାରେ କାଇଁ ଅସୁବିଧା କଣ ଅସୁବିଧା ଯଦି ଏତିକି ଅସୁବିଧା କି ମନମଳ ଦୃଡ ରଖିବାର ଅଛି କି ନାଇଁ ଏଇଥର ହେଇଯିବ ଏତେ ପିଲା କମ୍ପିଟିସନ ଏ ସବୁ ଭାବିବାର ଅଛି। ଏଇ ସବୁ ଯାହା ନିଜ ମନର ଅସୁବିଧା ନହେଲେ ଆଉ ପାଠ ପଢାରେ ବେଶୀ କିଛି ଅସୁବିଧା ନାହିଁ।
ଅହ ହଁ।
ସମସ୍ତେ ଖାଇ ସାରିଲେଣି ନା ଆପଣ ଏକୁଟିଆ ଖାଇଲେ।
ନାଇଁ ନାଇଁ ସମସ୍ତେ ଖାଇସାରିଲଣିି।
ଠିକ ଅଛି ରୁଟି ସନ୍ତୁଳା ସନ୍ତୁଳା ତ ବହୁତ ବଢିଆ।
ହଁ ହଁ ଭେଣ୍ଡି କାକଡ ଫାକଡ ଏଇଗୁଡା ସବୁ ବଡ ବଡ।
ବାଗେଇକି ରସୁଣ ଫୁଟଣ ଟା ବାଗେଇକି ହେଲେ।
ହୁଁ
ଗରମ ଗରମ ସେଥିରେ ଗରମ ଭାତ ଫିଙ୍ଗିଦବ
ରୁଟି।
ରୁଟି ସିନା ରାତିରେ ଖରା ବେଳ କଥା କହୁଛି ସକାଳ ବେଳ କଥା।
ଆଚ୍ଛା।
ମତେ ଭଲ ଲାଗେ ଗରମ ଭାତ ସନ୍ତୁଳା ଗରମ ସନ୍ତୁଳା ପୁରା ହେଇଥିବ ସାଙ୍ଗେ ସାଙ୍ଗେ।
ମୁଁ ପଖାଳରେ ବି ଖାଇଦିଏ।
ଖାଇହବ ପଖାଳରେ କିନ୍ତୁ ମତେ ଗରବର ଦିଗିକ ଭଲ ଲାଗେ ଆଉ ଗୋଲେଇକି ଖାଇବ ଆଉ।
ଓହୋ ଆଉ କେତେ ସମୟ ପାଠ ପଢ଼ା ଟାଇମ୍ ସ୍ପେଣ୍ଡ କରୁଛନ୍ତି
ପାଠ ପଢା ପାଇଁ ଦିନକୁ ଛଅ ସାତ ଘଣ୍ଟା
ହ ହ ଭଲ
ଚେଷ୍ଟା କରୁଛି ତ ପଡିବି ବୋଲି କିନ୍ତୁ ଖରା ଭେଳେଆ ଟିକେ ସୋଇ ପଡୁଛି ଆ
ନାଇଁ ନାଇଁ ନିହାତି ନିହାତି ବି ମାନେ ମାଇଣ୍ଡ କି ଫେର୍ ରେଷ୍ଟ ଦେବେ ନା ନାଇଁ
ହୁଁ
ପୁରା ଦେହକୁ ରେଷ୍ଟ ଦେବେ ନାହିଁ
ଖରା ଗରମ ଯେମିତି ହଉଛି ଖାଇ ସାରିଲା ପରେ ସାଢେ ବାର ବେଳକୁ ଗୋଟେ ବେଳକୁ ମଣିଷ ଟିକେ ଗଡେଇ ହଉଛି ଗଡେଇ ହେଲା କୁଆଡୁ ନିଦ ଆସୁଛି ଆଖି କୁ ଆଉ ଏମିତି ହଉଛି
ଖରାଦିନେ ସେମିତି ହୁଏ ସମସ୍ତଙ୍କର ଆଉ ଗୁଳୁ ଗୁଳି ଆଜି କେମିତି ହଉଥିଲା
ଗୁଳୁଗୁଳି ତ ଉପର ଓଳି ବି ହଉଥିଲା ଖେଳୁ ଥିଲୁ ହଉଥିଲା ଝିପ୍ ଝିପି ଟିକେ ବର୍ଷା ହେଲା ଟୋଟାଲ ହୋଇନି ଆଉ ଟିକେ ପାଙ୍କ ମାଟିରୁ ଭୁଳା ଟେକୁଛିିବ ଆଉ
ଓଁ ବର୍ଷା ଆପଣଙ୍କ ଆଡରେ ହେଇଥିଲା ଆଜି
ଝିପ୍ ଝିପ ହେଇଥିଲା ଏଇ ଟୋପେ ଟୋପେ
ହଁ ଆମର ବି ସେମିତି ଝିପ୍ ଝିପ୍ ହେଇଥିଲା ବର୍ଷା ଏ ବର୍ଷ କୁଆଡ଼େ ନାହିଁ ଯୁଆଡେ ହଉଛି ଯୁଆଡେ ହଉଛି ହଉଛି ଯୁଆଡେ ନାହିଁ ତ ନାହିଁ
ହୁଁ ଭାଇ ଓଡିଶା କୁ ପୁରା ଭଲ ଭାବରେ ମୁଁ ସେମିତୀ ଏପର୍ଯ୍ୟନ୍ତ ଛୁଇଁନି। କୋଉଜରେ କ ତିନି ଆଡକୁ ଶୋଇ
ଆଚ୍ଛା ତ ଏବେ ଘଡ଼ଘାଡ଼ ଘଡ଼ଘାଡ଼ କରୁଛି ହେଇପାରେ ରାତିରେ ବର୍ଷା।
ହେଲେ ତ ଭଲ ଲାଇନ ନ ପଡୁ ଆଣିକି ବର୍ଷା ହଉ ଏମିତିରେ କିଛି ଅସୁବିଧା ନାହିଁ ଆପଣଙ୍କ ଆଡେ? ଆଇନ କଟି ଗଲେ ଠିକ କହିବାକୁ ଅସୁବିଧା ହଉଯିବ ଆଉ ନା?
ହୁଁ ମଶା ଜବର। ଶୋଇଥିବେ ଆଉ ଗୋଟେ ଜାଗାକୁ ଟେକି ନେବେ।
ଜର କାପଟେ ବାଡେଇ ଦିଅନ୍ତୁ ମସ୍କିଟୋ ନେ ଏପଟା ଆସିବେନି ଦେଖ।
ମଶା ଧୁବ ଲଗା ଲଗେଇବା।
ମୁଁ ରୁମରେ ଝରକା ବାହାର ପଟେ ଗୋଟେ ବଡ ଲେମ୍ବୁ ଗଛ ଅଛି ସେଠୁ ପ୍ରବଳ ମଶା ଆସନ୍ତି। ମୁଁ ଯେତେବେଳେ ଗୋଟେ ମସ୍କୁଟ ନେଟ ବାଡେଇ ଦେଇଥିଲି କଣ୍ଟାରେ କହିକି। ଆଉ ଏତେ ମଶା ନାହାନ୍ତି।
ଓ ହ। ଆଉ ଆଜି ଖେଳି ଆସିଥିଲେ?
ଖେଳି ହଁ ଆଜି ଖେଳିଥିଲୁ ଖେଳି ଖେଳିବାକୁ ଯାଇଥିଲି।
ଆଉ କେତେ କଣ ସ୍କୋର ବନେଇଲେ ନା ଖାଲି ବୋଲିଂ କଲେ।
ନାଇଁ ଆଜି ଖେଳି କହିବାକୁ ଗଲେ ଖେଳି ଯାଇଥିଲିଁ ଖାଲି ଜଗିକି ଯାଇଛି ମୁଁ ଟୋଟା ଖାଲି। ଖେଳି ହିଁ ପାରିନି ଆଉ ଜଣେ ଦାଦା ଜଣେ ହେବେ ସେ ତାଙ୍କର ତାଙ୍କ ସ୍ତ୍ରୀ ଜଣେ ସେ ଜିଓ ରେ କାମ କରୁଛନ୍ତି। ସେ ତାଙ୍କ ମୋବାଇଲ କଣ ହେଲା ଯେ ସିଏ ମତେ ଆସିକି କହିଲେ ଏଟା କରିଦେ ଏଟା କରିଦେ। ଏ କରୁ କରୁ ତ ସେଇଆଡେ ଦି ଖଣ୍ଟା ଯାଏ ତା କରର ଲାଗିଲି।
ଆଚ୍ଛା। ଆଚ୍ଛା ଆଉ ଆପଣଙ୍କର ପର୍ବ କଣ ହୁଏ ଭଲ?
ଅଳ୍ପ ସବୁ ହୁଏ। ଦୋଳ ଯାତ୍ରା ହୁଏ ଦଶହରା ହୁଏ କାର୍ତ୍ତିକ ପୂର୍ଣ୍ଣିମା ହୁଏ। ଆଉ ଗଣେଶ ପୂଜା ବି ହଉଛି ଏବେ ଗାଁ ରେ ସାହି ସାହିରେ ପ୍ରତି ସାହିରେ।
ଆ ଫେମସ କୋଉଟା ଆଣଙ୍କର ହୁଏ ମାନେ ଭଲ ଧୁମଧାମରେ କୋଉଟା ହୁଏ?
ଉ ହୁଏ ଆମର ମଙ୍ଗଳା ମାଙ୍କ ଓଷାଟା ସେ କାର୍ତ୍ତିକ ପୂର୍ଣ୍ଣିମା।
ଆଚ୍ଛା।
ଆଉ ଏବେ ରଜକୁ ରଜ ପର୍ବରେ ପାହାଡ ଚଢା ହୁଏ। ସେଟା ଗୋଟେ ଯାଇଥିଲୁ ସେଟା ଗୋଟେ ଭଲ ଖୁସି।
ଆଛା।
ଓହୋ। ଆଉ ଏକ୍ସରସାଇଜ୍। ଏକ୍ସରସାଇଜ୍ ଫେକ୍ସରସାଇଜ୍ କରୁଛନ୍ତି ନା ଖାଲି ଖାଇକିପିଇକି ପାଠ ପଢ଼ି ଖାଲି ଶୋଇ ପଡୁଛନ୍ତି।
ଖାଇ ପିଇି ସୋଇପଡୁ ଜାକରୁ ପରେ ସତକଥା ଆଗରୁ ଏଇ ଆମ ଘର ପାଖରେ ଗୋଟେ ସ୍କୁଲ ପଡିଆ ଅଛି ମୁଁ ସକାଳୁ ଉଠିକି ନିଜ ନିତ୍ୟ କର୍ମ ସାରିକି ଚାରି ରାଉଣ୍ଡ ଦୌଡେ। ଏବେ ଆଉ ଚାରି ପାଞ୍ଚ ମାସ ହେଲାଣି ଦୌଡି ପାରୁନି କି ଯାଉନି ସତ କଥା ମିଛ
ଟାଇମ୍ ଟାଇମ୍ ଦେବେ ଏକ୍ସରସାଇଜ କଲେ ଦେହ ପାଇଁ ବହୁତ ଭଲ।
ହଁ ସେଟା ତ ସତ କଥା କିନ୍ତୁ ସେ ଉଠିବାରେ ଟିକେ ଏପଟ ସେପଟ ହେଇଯାଉ କୋ କେତେବେଳେ ସାଢେ ପାଞ୍ଚ କୋଉ ଦିନ ସାଢେ ଚାରି କୋଉ ଦିନ ଛଟା ହେଇଯାଉଚି। ଏମତି ଆଲାରାମ୍ ଦେଇଦୋଉ ରାତିରେ ଗରମ ହୋଉଚି ନିଦ ଠିକ୍ ସେ ଲାଗୁନି। ଏ ସକାଳ ପାଂହାଁତିଆ ବେଳକୁ ଥଣ୍ଡା ଥଣ୍ଡା ଲାଗୁଚି। ହେତେବେଳକୁ ନିଦ ହେଇଯାଉଚି ଆ ଆଖି ଫିଟୁନି ଏମିତି ହୋଉଚି କିଛିି ଦିନି ହେଲା ଆଉ କରି ହେଇନି ଏକ୍ସରସାଇଜ ଆଉ।
ଆଉ ଜଅ ଜଙ୍ଗଲୀ ଫଳ କଣ ଖାଇଚନ୍ତି ଆପଣଙ୍କର ସିଆଡେ?
ଜଙ୍ଗଲୀ ଫଳ କହିଲେ ଚାର ଖାଇ ଯାଇଥିଲୁ। ଦେଢ ମାସ ପୂର୍ବରୁ ମାସେ ପୂର୍ବରୁ ତାପରେ କେନ୍ଦୁ ବି ଖାଇଚୁ ଜାମୁକୋଳି ଆଉ କୁଷୁମ ବି ପାରିକି ଖାଇଥିଲୁ ଏବେ ଯାଇଥିଲୁ ସେପଟକୁ ହଁ ର ଗୋଟେ ସାଇଡି ଯାଇଥିଲୁ କାମଥିଲା ଏପଟେ କୁଷୁମ ପାରିକି ଗଛରୁ ଖାଇଥିଲୁ। ଏମିତି ସବୁ ଆଉ ଭୁର୍ ରୁୁ ଯୋଉ ଗୋଟେ ଫଳ ହେଟା ଆଉ ବୋହୁତ ଦିନ ହେଲାଣି ଖାଇନି, ବୋହୁତ ବର୍ଷ ହେଲାଣି।
ଆଚ୍ଛା ଆଚ୍ଛା ଆପଣଙ୍କ ସେପଟେ ଘୁରୁଡ ଫୁରୁଡ ସବୁ ମିଳେ ନାଇଁ କି?
ଆଗୁରୁ ବି ମିଳେ ଏବେ କିନ୍ତୁ ଆଉ ଏତେ ମିଳୁନି କି ଲୋକମାନେ କାହିଁ କେତେ ଆଣୁନାହାନ୍ତି। ଆଗରୁ ନହେଲେ ଆଣନ୍ତି ଜୋରକୁ।
ହଁ। ଆଉ ଜଙ୍ଗଲୀ ଖଜୁରୀ କୋଳି ଖାଇଚନ୍ତି କେବେ?
ଖଜୁରୀ କୋଳି ହଁ ଖାଇଚି, ଖାଇଚି କହିଲେ ଯୋଉ ପୋଖରୀ ହୁଡାରେ ଯୋଉ ଗୁଡା ହୁଏ। ସେଗୁଡା ଖାଇଚି।
ଆଉ ଜଙ୍ଗଲରୁ କେବେ ଖାଇନାହାନ୍ତି ଛୋଟ ଛୋଟ ଗଛର ଯୋଉ କୋଳି ଟିକ ଟିକି ଲାଲ ଟାଇପର।
ସେଗୁଡା ମୁଁ ଖାଇନି।
ଆହା ଆଉ ଆପଣ ସବୁ ଶୟନ କକ୍ଷରେ ମଶାଧୂପ ଲଗୋଉଚନ୍ତି ନା ଲଗୋଉ ନାହାନ୍ତି?
ନାଇଁ ମଶା ଏତେ ହୋଉନି ମ। ଲାଇନ୍ ଗଲେ ଗୋଟେ ପତଳା ବେଡସିଟ୍ ଘୋଡେଇ ହେଇ ପଡିବୁ ଏମତିରେ
ଆଚ୍ଛା ଏ -ଏଇ ଗରମ ହୋଉଚି ବା ଆପଣଙ୍କର ଯେତେବେଳେ ଏଇ ପତଲା ବେଡସିଟ୍ ଘୁଡେଇ ହେଇକି ଶୋଇ ପଡୁଚନ୍ତି?
ବେଡସିଟ୍ ଇନଭର୍ଟର ଅଛି ଯେ ଫ୍ୟାନ୍ ଲାଗେ। ଫ୍ୟାନ୍ ଲଗେଇକି ଘୋଡେଇ ହେଇ ପଡେ ଆଉ। ଏଇ ଝରକା ପଟେ ଏମିତି ଅଧିକ ମଶା ଆସନ୍ତି। ଏଟା ବନ୍ଦ କରିଦେଲା ପରେ ଏତେ ଆଉ ମଶା ଆସୁନାହାନ୍ତି।
ଆଚ୍ଛା।
ହୋଉ ଠିକ୍ ଅଛି ଆପଣଙ୍କ ସହିତ ସକାଳେ ବି କଥା ହେଇଥିଲି ବୋହୁତ ଭଲ ଲାଗିଥିଲା। ଏବେ ବି କଥା ହେବି।
ଠିକ୍ ଅଛି ସକାଳେ ବି ସ ଠିକ୍ ଅଛି ସକାଳେ ଫାଙ୍କା ହେଲେ ମୁଁ ଆପଣଙ୍କୁ କଲ୍ କରିବି।
ଠିକ୍ ଅଛି ଧନ୍ୟବାଦ ଆଜ୍ଞା ଶୁଭରାତ୍ରି ଜୟଗନ୍ନାଥ।